ହଁ ହାଲୋ।
ହଁ ଶୁଭା ହୋଉଛି ମୋ କଥା।
ହଁ ହଁ ହଁ ଶୁଣା ଯାଉଛି ଶୁଣା ଯାଉଛି।
କୁହ କଣ କରୁଛ?
କିଛି ପାଇଁ ଏଇଠି ବସିଥିଲି ଆଉ
ଆଛା ଘରେ ଅଛ ନା ବାହାରେ।
ହଁରେ ଏତେ ରାତିରେ ଘରେ ହିଁ ରହିବି ନା।
ନା ନା ବାହାରେ ମାନେ କଣ କହିଲ ମୁଁ କହିଲି କି ହଷ୍ଟେଲ ରେ ରହୁଚନ୍ତି କୋଉଠି ରହୁଚ
ନାଇଁ ନାଇଁ ଘରେ ହିଁ ରହୁଛି।
ଆଚ୍ଛା।
ତମେ ବି ଘରେ।
ହଁ ମୁଁ ତ ଏବେ ଘରେ ଅଛି ମୁଁ ଖାଲି ଟିକେ ଆସିଛି ଘର ବାହାରେ ବୁଲାବୁଲି କରୁଚି।
ଆଚ୍ଛା ଆଚ୍ଛା ଆଉ ପଢ଼ାପଢି।
ପଢା ପଢି ତ ସରିଲାଣି ମୁଁ ଜବ୍ କରୁଥିଲି। ଏବେ ଜବ୍ ଛାଡିଛି ତ ଏବେ ଘରେ ଅଛି ଆଉ ବେକାରରେ ବୁଲୁଛି ଆଉ
ଜବ୍ ତ କରିଥିଲ ଛାଡିଦେଲ କାହିଁକି?
ଆ ମୁଁ ପି ଜି କରିଥାନ୍ତି ଆକୁଚାଲି।
ହେ ପ୍ରଭୁ।
ଛାଡିଦେଲି କିଛି ନାଇଁ ପୁଣି ଯଇନି କରିଦେବି।
ବୋଲି କୋଉ ଜବ୍ କରିଥିଲ।
ସଫ୍ଟୱେର୍
ହଁ କେତେ କଣ ସାଲେରୀ ପାଉଥିଲ?
ସାଲେରୀ ପ୍ରେସର ହିସାବରେ ବହୁତ କମ ମାନେ ଚଉଦ ପନ୍ଦର
ଆଚ୍ଛା ଆଚ୍ଛା ମାନେ ଏଥର ପି ଜି କରିବ।
ହୁଁ।
ଓହୋ ଇସି ପରୀକ୍ଷା ଦେଇଥିଲଟି।
ହଁ ଦେଇଥିଲି ଆପ୍ଲାଏ କରିଥିଲି। ଆଁ ପି ଜି ମାନେ ମୁଁ ଆଚୁଆଲି ଏମ ବି ଏ କରିବାର ଅଛି।
ଆଚ୍ଛା ଆଚ୍ଛା।
ତ ସେଥିଲାଗି ଆପ୍ଲାଏ କରୁଥିଲ ଭାବୁଛି ଗମେଣ୍ଟରେ କି ପ୍ରାଇଭେଟରେ ସେଇଟା ଗୋଟେ ଟିକେ ଅଛି ଏବେ ତା ଘରେ ଅଛି ଏବେ ଆଉ କିଛି ଭାବିନି ଏତେ ସାରା ଜିନିଷ ଷ ସେଇଥିପାଇଁ ତ ଛାଡିଥିଲି ଜବ୍ କିନ୍ତୁ ଏବେ ଟିକେ ଚାଲିଛି ଆଉ କପ୍ଲିକେଟେଡ
ହଁ ହଁ ହଁ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମାମା ଆଉ ଭାଇ। ମାନେ ଏବେ ତ ଭାଇ ନାଇଁ ଭାଇ ହଷ୍ଟେଲ ରେ ଅଛି ବାପା ମାମା ଆଉ ମୁଁ ଏବେ ଘରେ ଆଉ
ଓହୋ ମାନେ ତମେ ପ୍ଲସ୍ ଥ୍ରୀ ପରେ ଜବ କରିଥିଲ?
ହଁ ପ୍ଲସ୍ ଥ୍ରୀ କରିସାରିଲା ପରେ ଜବ୍ କରିଥିଲି ସେଇ ପ୍ଲେସମେଣ୍ଟ୍ ଆସିଥିଲା ସେଇ ହିସାବରେ ମୁ କରିଥିଲି କେ ଟୁ ପଏଣ୍ଟ ଫାଇଭ ଇଅର୍ସ ଭଳିଆ କରିଛି ରେଭେନ୍ସା
ଆଛା ଭଲ ଭଲ।
ଆଉ ତମେ କଣ କରୁଛ?
ମୁଁ ସେଇ ପ୍ଲସ୍ ଥ୍ରୀ କରିକି ବସିଛି ପିଜି କରିବି ଆଉ
ହ ସେଇଆ ତ ସମସ୍ତଙ୍କର ଚାଲିଛି ପ୍ରାୟ ଆଉ
ହଁ ଦେଖାଯାଉ କଣ ହଉଛି?
ହୁଁ ଆଉ ସବୁ କଣ କୁହ?
ମୁଁ କହିଲି ଖାଇ ସାରିଲେଣି?
ହଁ ମୁଁ ଖାଇ ସାରିଲିଣି।
ହ ହଁ କଣ ଖାଇଲା ହଁ ହଁ ମୁଁ ଖାଇ ସାରିଲିଣି।
ହଁ ମୁଁ ତ
ହୁଁ। ଆଚ୍ଛା ଆଚ୍ଛା। ନାଇ ତମ ଭଏସ କଟୁଛି ଶୁଣା ଯାଉନି? ହଁ କୁହ?
ହଁ କଲା ବେଳକୁ ନେଟାର୍ ଇସୁ ହଉଛି କଟି ଯାଉଛି ମାନେ ଭୟସ କଟୁଛି।
ମାନେ ଘରେ ନେଟୱାର୍କ ହଉନି ବାହାରେ ନେଟୱାର୍କ ପାଉଛି।
ହଁ ବାହାରେ ପାଉଛି ମୁଁ ସେତେବେଳେ ବି ବାହାରେ ଥିଲି। ବଟ ମୁଁ ବାହାରେ ବସି ବସିି ମାନେ ଏମତି ଇସୁ ହେଲା। ତ ପୁଣି ଘରକୁ ଗଲି ଘରେ ବି ପାଉନି ଏବେ ବାହାରକୁ ଆସିଲା ବେଳକୁ ପାଇଲା। ଭଗବାନ ମୁଁ ବାହାରେ ଛିଡା ହେଇକି କଥା ହଉଛି।